ଏଠି ବସ ଟିକେ ଗଡ ପଡ ହଉଥିଲି ଏବେ ଆସିକି ଟିକେ ବସଚି ଏଇ ବାହାରେ
ଆଉ ଖିଆପିଆ ଆପଣଙ୍କର ସରିଲାଣି?
ହଁ ଖାଇକି ବା ଦିଟା ଗଡୁଥିଲି ଏ ଖାଇକି ଗଡୁଥିଲି ପୁଣି ଆସିକି ଏ ଟିକେ ବସିଚି ଫୁଣି ଯିବା ପୁଣି ଆଉ କଣ ଟିକେ କରିବା କରି କୁରାକି ଯାଇଁକି ଫେରେ ଶୋଇବା
କଣ ହେଇଥିଲା ଆପଣଙ୍କ ରୋଷଇ କରିଥିଲେ?
ଆଜି ତ ପଖାଳ ଭାତ ଆଉ କୋବି ସନ୍ତୁଳା ହେଇଥିଲା ଆଉ ଭଜା ହେଇଥିଲା ଆଉ କଣ ଏବେ ତ କିଛି ହେଇନି ତାପରେ ଶାଗ ଟିକେ ଭଜା ହେଇଥିଲା ମନ ହେଲା ଆଜି ସୁଜୁନା ଶାଗ ଦିଟା ପାରିକି ଆଣିକି ଭାଜିଲି ଭାଜି ଭୁଜାକି ପଖାଳ ଭାତ ତ ଖାଇଚୁ ତାପରେ ଦେଖିବା ଗାଧୁଆବେଳକୁ କଣ ଗୋଟେ ଖାଇବା ଆଉ।
ନୂଆ ଆଇଟମ୍ କିଛି ନୂଆ ରେସିପି ରଜ ପାଇଁ କିଛି ନୂଆ ଆଇଟମ୍ ପିଠା ପଣା କିଛି କରିନାହାନ୍ତି?
ଏ ରଜରେ ଯାହା ହବ ଆଉ ଏବେ ଆଉ କଣ ହବ? ରଜରେ ନୂଆ ଆଇଟମ୍ ହୁଁ।
ଆଉ ଘରେ ସବୁ କିଏ-କିଏ ଅଛନ୍ତି ଆପଣଙ୍କର?
ଘରେ ତ ସମସ୍ତେ ଅଛନ୍ତି ଆଉ ତମର?
ଆଉ ଆଉ ମେଘ ଫେଗ କେମତି ଆପଣ ଆଡେ ହଉଚି ନା ମେଘ ନା ମେଘ ଫେଗ ନାହିଁ?
ହଉଚି ତ କାଉଁଳିଆ କରିଚି ଆଉ। ଗୁଳୁ ଗୁଳିଟା ଟିକେ ହଉଚି ଉଠେଇଚି ବର୍ଷା ଯଦି ହେଇପାରେ କି କଣ?
ଅ ହ ଆମ ଆଡେ ତ ପ୍ରବଳ ଗରମ ଏବେ ଅଥୟ ଗରମ ପୁରା ଆଉ। ଗରମ ବର୍ଷାଟା ଆହା ଡାକିକି ରଖିଚି ହେଇପାରେ ପ୍ରାଏ ଆଜି। ରଜ ପୂର୍ବରୁ ତ ଦେଇଥିଲା ମୌସୁମୀ ବାୟୁ ଆସିପାରେ। ଦେଖି କଣ ହଉଚି ଆଉ ନହେଲେ ଏମିତି ଗରମ ଝେଲିବାକୁ ପଡିବ ଆଉ।
ବର୍ଷାଟା ହେଲେ ସେଇଟା ଭଲ ଲାଗିବ ଟିକେ ଆଉ ନହେଲେ ତ ମୋ ମୁଣ୍ଡ ଖରାପ ହେଇଯିବ ଆଉ।
ଆଉ ରଜ ପାଇଁ କିଛି ସଜବାଜ କିଣାକୁଣି କଲେଣି ନା ନା?
ରଜ ଥିବ ଦି ତିନି ଦିନି କିଣାକୁଣି ହବ ଆଉ।
କଣ କୁଆଡେ ବାହାରକୁ ଯାଇ କିଣା କୁଣି କରିବେ ନା ଅନଲାଇନ ଯୁଗ ତ ହେଇଗଲାଣି ନା ଅନଲାଇନ ମଗାମଗି କରିବେ?
ସବୁ ଅନଲାଇନରେ ହବ ଆଉ କଣ ହବ।
ଅ ହୋ ଟିକେ ବାହାରକୁ ଯାଉନାହାନ୍ତି ସପ୍ ପିଙ୍ଗ କରିକି ଆସିବେ ବୁଲା ବୁଲିି ବୁଲାବୁଲି ହବ ସପିଙ୍ଗ ବି ହବ ଆଉ ଛୁଆମାନେ ବି ବୁଲାବୁଲି କରିବେ।
ନାଇଁ ମ ଗୁଳୁ ହଉଚି ଯୋଉ ଗୁଳୁଗୁଳି ହଉଚି କିଏ ଯିବ? ଏଇ ତ ସବୁ ଅନଲାଇନ୍ ସପିଙ୍ଗ ହେଇଗଲାଣି ସବୁ ସେଇଥିରୁ କରିଦେବୁ ଆଉ।
ନା ଏବେ ତ ସବୁ ମଲ୍ ମାନଙ୍କରେ ଦେଖିବ ଗୋଟେ ଗୋଟେ ଦୋଳି ପକେଇ ଦେଇଚନ୍ତି ଦୋଳି ପକେଇକି ଏଠି ଫୁଲ ଫୁଲ ବାନ୍ଧି ଦେଇଚନ୍ତି ଯୋଉମାନେ ବି ଛୁଆ ମାନେ ଯାଉଚନ୍ତି ଛୋଟ ଛୋଟ ଛୁଆ ଆଉ ତାଙ୍କୁ ଖୁସି ଲାଗୁଚି ଦୋଳି ଫୋଳି ଖେଳିଲେ ଆଡେ ବା-ବାପ ମା ମାନେ କିଣା କୁଣି କଲେ ପୁଣି ବୁଲିକି ଚାଉମିନ, ମୋମୋ ଉଁ ଚାଟ ମସଲା ପୁରୀ ଇମିତି ସବୁ ଖାଇକି ଆସିଲି ଆଉ।
କାଲି ତ ଯାଇଥିଲୁ ମେଡିକାଲ ଆଉ ସେପଟେ ତ ହେଉଚି ଆସିଲୁ। ବଜାର ଯାଇଥିଲୁ ଦୋସା ଖାଇଲୁ। ଆଉ ଜିଲାପି ଗରମ ଗରମ ଜିଲାପି ଆଣିଥିଲୁ ଘରୁକୁ। ଚାଟ୍ ମୋମୋ ସବୁ ତ ଚି ଆଣିଲୁ ଖାଇଲୁ ଆଉ ନ ଆଣିଲେ ତ ହବନି ଆଉ।
ଆପଣଙ୍କର ବଜାର ଟା କୋଉଠି କି ଆପଣ କୋଉଠି କାରବାର କରନ୍ତି?
ଆମର ଯାଜପୁର ଯିବାକୁ ପଡୁଛି ଆଉ।
ଓ ହୋ ଯାଜପୁର ରୋଡ ହ ହଁ ଆମର ଟିକେ ଦୂର ହେଇଯାଉଚି ସେଇଟା ଆମର ନଅ ଦଶ କିଲୋମିଟର ହେଇଯାଉଚି ଆଉ। ଆପଣଙ୍କର ପାଖରେ ହେଇଥିବ ପ୍ରାୟ ଆଉ।
ହଁ ଆମର ତ ପାଖରେ ଆଉ।
ଓ ହୋ।
ଆଉ କଣ ଖାଇଛନ୍ତି ନା କିଛି ଖାଇନାହାନ୍ତି?
ହଁ ସକାଳେ ଖାଇଥିଲି ଏବେ ମୁଁ ଗାଧା ଗୁଧି କରିନି ଏବେ ଗାଧେଇକି ଉଁ ଏ ଗରମ ଭାତ ହେଇଚି ଡାଲି ଏଇନା ଉଁ ଏଇ ଆଳୁ ପୋଟଳ କଷା ହେଇଚି ଖାଇବା ଆଉ।
ଖାଇସାଇଲା ପରେ ଶୋଇବେ ଆଉ।
ନା ମୁଁ ଏତେ ଖରାବେଳେ ଏତେ ଶୁଏ ନେଇଁ। ଆଉ ସେଇ ବାଧ୍ୟ ବାଧକତାରେ ଟିକେ ଶୋଇପଡିବା କଥା ଘଣ୍ଟେ ଦି ଘଣ୍ଟା ଖରା ହଉଚି ଆଉ କୁଆଡେ ବାହାରକୁ ଯିବ। ଆଉ ଟିକେ ସେମତି ଘଣ୍ଟେ ଦିଘଣ୍ଟା ସେଇ ଭିତେରେ ଟିକେ ଗଡ ପଡ ହବା ଚାରଟା ହେଲା ମାନେ ମୁଁ ଟିକେ ବାହାରକୁ ଯାଇଁ। ଏ ପଡିଆ ଫଡ଼ିଆ ଆଡେ ଯାଇଁ ବୁଲାବୁଲି କରିବି ବସିବି ଦି ଘଣ୍ଟା ତିନି ଘଣ୍ଟା ମୁଁ ଆସେ।
ଆଉ ତୁମର ବୁଲାବୁଲି କରକି ଆ ପାଇଁ ପଳାଅ ତମର ଟାଇମ୍ ପାସ୍ ହେଇଯାଏ ଆମେ ତ ସବୁବେଳେ ଘରେ ରହିଲୁ ଆଉ। ଆମର ସେ ଛୁଆ ପଛରେ ସବୁବେଳେ ଲାଗିଲୁ ଆଉ ଆ ସେଇଥିରେ ଆମର ଟାଇମ୍ ପାସ୍ ହେଇଯାଉଚି ଆଉ।
ସ୍ତ୍ରୀ ଲୋକ ମାନେ ତ ଛୁଆ ପଛରେ ଲାଗିବାକୁ ପଡିବ ଆଉ। ଆଉ ତମର ସେଇଥେରେ ଆନନ୍ଦ ନା ଆଉ ଛୁଆ କାନ୍ଦିବେ ବୋବେଇବେ ତାଙ୍କୁ ବୁଝାବୁଝି କରିବ ଖାଇଆକୁ ଦବ। ସେଇଥିରେ ହଉଚି ଅସଲ ସୁଖ। ଆଉ ଆମର ବି ସେ ଛୁଆ ଅଛନ୍ତି ସେ ଭଳିଆ ହଉଚନ୍ତି ଆମର ବି ସେ ଝିଅଟେ ଅଛି ପୁଅଟେ ଅଛି ସେଏ ବି ସବୁବେଳେ ତାଙ୍କ ନିଜ ନିଜ ଭି ର ମାଡ଼ଗୋଳ ଦୋଳି ଖେଳି ମୁଁ ସେ ମୁଁ ଖାଇ ମୁଁ। ସେଟା କରିମି ଏଟା କରିମି ତାଙ୍କ ତାଙ୍କ ଭିତରେ ତାଙ୍କର ମାଡଗୋଳ।
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇଚନ୍ତି ନାଁ ଯାଇନାହାନ୍ତି?
ହଁ ବୁଲାବୁଲି ତ ଏବେ ଯାଇଥିଲୁ ଆମର ଏଇ ପାଖରେ ଅଛି ଜଟାଧରି। ଆମର ଏଇ ଜଟା ଧରି ଅଛି ପାଖରେ ସେଠି ଯାଇଥିଲୁ। ସେଇଟା ପ୍ରାଏ ଗାଡ଼ିରେ ରଖିକି ତଳେ ରଖିକି ତିନି ଚାରି କିଲୋମିଟର ଚାଲିବାକୁ ପଡ଼ିବ ଜଙ୍ଗଲ ଏରିଆ। ଝରଣା ଜଙ୍ଗଲ ଏମିତି ପାହାଡ ଏରିଆ ଚାଲିକି ଯାଇକି ବାବାଙ୍କ ସେଠାରେ ପହଞ୍ଚିବାକୁ ପଡିବ ଆଉ ପାହାଡ ଭଲ ଏରିଆ ମନୋରମ ଦୃଶ୍ୟ ଝରଣା ବି ଭଲ ଅଛି ଗାଧାଗୁଧି କରିବ। ଖାଇବ ଖିଆପିଆ ସାରିକି ତମେ ରାତି ଆସିବ ସେଠିକି ଖାଦ୍ୟ ମିଳୁଛି ରୋଷେଇ ହେଉଚି। ଉ ଯିଏ ଯା କହିବେ ଖାଇବେ ଆଉ ଅରୁଆ ଭାତ ଡାଲମା ଖଟା ଏ ସବୁ ହେଇଥାଏ।
ଜଙ୍ଗଲ ଏରିଆ ତମେ ଭଲ ଲାଗୁଥିବ ବି ଏଠି ଯାଇକି ବୁଲାବୁଲି କରିବା ପାଇଁ ଆଉ। ଯେଉଁ ପାହାଡ଼ ଛାଡ଼ିକି ଯେଉଁ ଉପରକୁ ଯାଉଥିବ
ହଁ ସେଠି ଟିକେ ଟେମ୍ପରେଚର କମ୍ ରୁହେ ଟେମ୍ପରେଚର କମ୍ ଏଠି ଆମର ଧର ପଇଁଚାଳିଶ ରହିଲା ସେଠି ତେତିଶ ବତିଶ୍। ଏମତିରିଶ୍ ଏ ଭିତରେ ରହିବ ବେଶୀ ରୁହେନେହି ଟେମ୍ପରେଚର୍। ସେଇଟା ଭଲ ହୁଏ ଟିକେ ଆଉ ଭଲ ଲାଗିବ ଟିକେ ବୁଲାବୁଲି କରିବ ଖରାଦିନେ ଟିକେ ବୁଲାବୁଲି କରିବ ଭଲ ଲାଗିବ ଆଉ। ଆଉ ଆପଣ କୁହାଯାଇଥିଲେ ନାଁ ବୁଲା ବୁଲି ନାଁ?
ଯାଇନି ଯିବ ଦେଖିବା ପୁରୀ ବାହାରୁଛୁ ଯାଇକି ଟିକେ ବୁଲାବୁଲି କରି ମୁଁ। ରହିବା ପାଇଁ ବି ଭାବୁଚୁ ଦେଖିଆ। ରହିବୁ ଦିନେ ଖଣ୍ଡେ ତାପରେ ବୁଲାବୁଲି କରିକି ଆଉ ମନ ଖୁସ୍ କରିକି ଟିକେ ଆସିବା କଥା ଆଉ।
ଆଁ ଓ ହଁ ପୁରୀ ଗଲେ ବି ବିଚ୍ ରେ ଗାଧା ଗୁଧି କରିବେ ସେଆଡେ କୋଣାର୍କ ବି ଟିକେ ପଳେଇବେ ଆଉସ୍ ସେଟା ଆମର ଯୋଉ ମେରିନ୍ ଡ୍ରାଇଭ୍ ଅଛି। ଯୋଉ ଆମର ରାମଚଣ୍ଡୀ କୋଣାର୍ପୁର ରାମଚଣ୍ଡୀ ସେଟାରେ ବି ଟିକେ ଯିବେ ସେଟା ଭଲ ଜାଗା ଟା। ଆ ବୁଲାବୁଲି କରିକି ଏମିତି ଆସିବେ ଆଉ।
ହଁ ଯିବା ପାଇଁ ତ ବାହାରୁଛୁ ଆଉ ଯିବା ଦେଖିବା ଆଉ।
ହୁଁ ହୁଁ ଆ ଏ ରଜ ପରେ ପ୍ରୋଗ୍ରାମ କରିଦିଅନ୍ତୁ ନହେଲେ ରଜ ଏପଟରୁ ଯିବେ?
ନାଇଁ ଦେଖିବା ଟିକେ ପାଗ ଟିକେ ଭଲ ହେଲେ ଟିକେ ଯିବା ଆଉ ଏଇ ଯୋଉ ଗରମରେ ଟିକେ ମୁଣ୍ଡା ହୋଉନି। ଗୁଳଗୁଳିଟା ହେଉଚି ନାଁ ସେଥିପାଇଁ ଯିବାକୁ ଟିକେ ଇଚ୍ଛା ହେଉନି। ଟିକେ ମୌସୁମୀଟା ଟିକେ ପାଗଟା ଟିକେ ଭଲ ଦେଲେ ଯିବୁ। ଯାଇ ଟିକେ ବୁଲାବୁଲି କରିକି ବିଚ୍ ରେ ଟିକେ ବସିବୁ ରାତିସାରି। ଆ ଗାଧା ଗାଧି କରିବୁ ସମୁଦ୍ରରେ ତାପରେ ହେଉଛି ଆସିବୁ ଆଉ।
ଆଇ ଗରମରେ ଯିବେ ନାଁ ଗରମରେ ଗଲା ମାନେ ସମୁଦ୍ର ତ ଗାଧେଇବେ ତା ମଜା ଅଲଗା ନାଁ ଆଉ ଥଣ୍ଡା ପାଗରେ କଣ ଯାଇ ହବ କି ଶୀତ ଦିନେ ବର୍ଷା ଦିନେ ସେ କଣ ଯାଇହବ କି। ଏଇ ଗରମ ଦିନେ ଖରା ଦିନେ ଯେତେ ଯିବେ ସମୁଦ୍ରରେ ବୁଡିଲେ ମଜା କଲେ ଖାଇଲେ ସମୁଦ୍ରକୁ ଯୋଉ ସମୁଦ୍ର କୁଳିଆ ଯୋଉ ସି ଫୁଡୁସ୍ ଖାଇଲେ। ଯୋଉ ମାଛ ଫାଛ ଭଜା ମାଛ ଭଜା କଙ୍କଡା ଏ ସବୁ ଖାଇଲେ। ଖାଇକି ଏଞ୍ଜୟ କରିକି ଆସୀବେ, ଆମର ପୁରୀତ ବେଳା ଭୂମି ପୁରା ଅତି ସୁନ୍ଦର ବେଳା ଭୁମି।
ମୁଁ କଙ୍କଡ଼ା ମୁଖ ଖାଏନି। ଆଉ ଆମ ଝିଅ ବି ଖାଏନି।
ଆଁ ହାଁ। କଙ୍କଡ଼ା ନ ଖାଇଲେ ମାଛ ଖାଇବେ ମାଛ କଛିିମ ଏ ସବୁ ଖାଇବେ।
ନାଇଁ ନାଇଁ କଚ୍ଛିମ ଆମର ଖାଆନ୍ତିନି।
ନା ଆମର ସବୁ ଚଳେ ଆମର ମାଛ କଛିମ। କଙ୍କଡା ଆମର ସବୁ ଚଳେ ଯାହା ମିଳିଲା ଯେତେବେଳେ।
ନା ଆମେ ଏମିତି ଖାଉନା।
ଓହୋ ସାଧା ଖ ନା ଟୋଟାଲି ଆଇଁଷ ଖାଇନ
ହଁ ଆଇଁଷ ଖାଏନା ଆଇଁଷ ଖାଏ, ଚିକେନ ଖାଏ ମାଛ ଖାଏ ଏବେ ଟିକେ ଖାଉ ମନ ହଉନି ଆଉ। ସାଧା ଉପରେ ଏବେ ରୋଷେଇବାସ ହେଉଛି ସବୁବେଳେ ଖିଆ ହେଉଛି ଆଉ।
ଓହ ହଁ ସାଧା ଖାଆନ୍ତୁ ଭଲ ଇଛା ଯଉଟା ଖାଇବା ଟା ଭଲ। ବାସ ସୁସ୍ଥ
ସାଧା ଆଇଟମ ଟା ଟିକେ ଭଲ ଲାଗେ ଖାଇବାକୁ। ଆଇଁଷ ଟା ସ ତ କେତେ ହଉଛି ଖାଇବୁ କେତେ ହଉଛି ସାଧା।
ହଁ।
ପନିର ଛତୁ।
ହଁ ପନିର ଛତୁ ଯୋଉ ଆଇଟମ ହଉ ତା ସାଙ୍ଗରେ ଟିକେ ସାଲାଡ ଦହି ଟିକେ କରିଦେଇଥିବେ। ଆ ଖାଇବାକୁ ଅତି ବଢିଆ ଲାଗିବ, ଖାଇବେ ଜଣା ପଡିବ ନାହି।
ହଁ। ଆମର ତ କୋବି ଚିଲ୍ଲି ମୋର ବହୁତ ପସନ୍ଦ, ସେଥିପାଇଁ ଆମର ମାନେ ଅଧିକାଂଶ ଟାଇମ୍ ହୁଏ, ମୁଁ କରିକି ହେଉଛି ଖାଏ ସମସ୍ତେ ବି ଖାଆନ୍ତି।
ଆଉ ସବୁ ଭଲ ଏଇ ଭଳିଆ ଖାଦ୍ୟ ଖାଆନ୍ତୁ। ଖାଇବା ଟା ଭଲ ଏ ଖରାଦିନ ବି ଯେତେ ସାଧା ଖାଦ୍ୟ ଖାଇବ ଭଲ ଶାଗ ସବଜିି ସବୁ ପନିପରିବା ଆଉ ଦହି ଟିକେ ସବୁଦିନ ଖାଉଚି।
ଏବେ ହଳଦୀ ପତର ହେଇଛି ନା ହେଇନି।
ନା ଏବେ କୋଉଠି ହଳଦୀ ଆସିବ ଏବେ ତ ହଳଦୀ ଥରେ ଏବେ ବାହାରୁଛି ବାହାରୁଛି ଗଜା ହେଇଛି। ହେଇପାରେ ଆଡ ଦଶ ଦିନ ଭିତରେ ପଥର ବାହାରିପାରେ
ଯାହାର ଟିକେ ଆଗ ତାର ଟିକେ ହେଇଯିବ ତର ଟିକେ ହେଇଥିବ ଆଉ ଭଲ ହେଉଛି ଟିକେ ଏଣ୍ଡୁରି କରିିକ ଖାଇବାକୁ କିନ୍ତୁ ହଳଦୀପତ୍ର ତ ଏ ଅଦୀନରେ ମିଳିବା ଭାରି କଷ୍ଟ ହେଇଥିବ ଦେଖିବା କାହାର ଯଦି ଥିବ ଟିକେ ଆଣିକି ଟ କରିକି ଦିଟା ଖାଇବା ନହେଲେ ନାହିଁ ଆଉ ଆମେ ପତ୍ର ନାମିନେ ଆଣିଲୁ ଆଉ କେମିତି କରିବୁ ମେନ୍ ତ ତାର ପତ୍ରର ହେଉଛି ପତ୍ର ପାଇଁ ତାର ହିଁ ଟେଷ୍ଟଟା
ହଁ ତାର ବାସନା ଟା ଅଲଗା ଆସେ ଆଉ ପତ୍ର ବାସନ ଟାରେ ଲୋକଙ୍କୁ ଇଏ କରେ ଆଉ ସେଇଟା ଖାଇବାକୁ ରୁଛି ଆଉ
ସେ ଯେଉଁ ବାସ୍ନା ଆଉ ସବୁ ଇଏଳୁ କଣ ବାହାରିବ
ଓଁହଁ ଆଗରୁ ଶାଳ ପତ୍ରରେ ବି ପଡନ୍ତି ପିଠା ପିଠା ସେ ବାସନା ବି ଗୋଟେ ଅଲଗା ହୁଏ। ଏ ହଳଦୀ ପତ୍ର ଏମ ସବୁ ହେଲାଣି ଏବେ ତ ସବୁ ଉ ପ୍ରେସର କୁକର ଇଏ ଟୁଲ ଚାଚ ଏମ ସବୁ କରାହେଉ ତାକୁ
ସବୁ ତ ଏବେ ରଜରେ କ ହେଉଛି କଡ଼େଇ ପିଠା କରିଦେଉଛନ୍ତି ଯେ ସିଝା ପୋଡ଼ ସବୁ ସିଝା ପାରିଲା ତାର କରଲା ଖାଇଲା ଏଇ୍ା ଆଉ ନ ତ ସବୁ କିଣା ଉପରେ ହେଉଛି କିଣିକି ଘିତି ଆସୁଛନ୍ତି ସବୁ ଖାଉଛନ୍ତି ଆଉ କଣ କରିବା ତ ଏଣ୍ଟ୍ରଭି ଖାଇବାକୁ ମନ ହେଉଛି ଦେଖିବା ଆଉ ଯଦି ପତ୍ର ମିଳିଲା କରିକି ଦୁଇଟା ଖାଇବା ଆଉ
ହ ନ ନା ପୋଡପଠା ପୋଡପିଠା କରନ୍ତୁ ନଡିଆ ଫଡିଆ ପୁର ଦେଇକି ଆଉ ପୋଡପିଠା କରିକି ଖାଆନ୍ତୁ ନାନେ ଆରସା ପିଠା ଏମ ସବୁ ଖାନ୍ତୁ ଅନେକ ପ୍ରକାର ପିଠା ରଜରେ ହୁଏ। ଆଉ ଯୋଉଟା କରିକି ଖାଇପାରନି କରିକି ଖାଆନ୍ତୁ ଆଉ ହଉ ତାହେଲେ ହଉ ହଉ ରଖନ୍ତୁ ଆଉ ଆ
କୁଆ ଯିବେ ପ୍ରାୟ ସେଥିପାଇଁ କହିଲେଣି ରଖିବି
ହଁ ସେ ପଳେଇଆ ଟିକେ ଗାଧା ଗୁଧି କରିବା ଗାଧା ହେଇକି ତାପରେ ଖାଇବା ଆଉ ଖାଇକି ରେଷ୍ଟ ନବା ଆଉ କଣ କରିବା
ଓହୋ ଏ ଖରା ଗରମ ପାଇଁ ଗାଧା ଗୁଧି କରି ଖାଇକି ଶୀଘ୍ର ରେଷ୍ଟ ନେବେ
ହଁ ମୁଁ ସକାଳୁ ଗାଧେଇ ପଡିଥାନ୍ତି ଯେ ସକାଳୁ ଗାଧିଇଲେ ପୁଣି ସେଇ ଝାଳ ପୁଣି ସେଇ ଗରମ ଏମତିରେ ଏକାଥରେ ଗାଧେଇକି ଟିକେ ରେଷ୍ଟ କରିବା ଫ୍ୟାନ୍ ଗାତରେ ବସିବା ଆଉ
ଓହୋ ଫ୍ୟନ୍ ପବନ ତ ସେଇ ଗରମ ଆସୁଛି ଆଉ
ହଁ ମୁଁ ଏବେ ଗଛ ମୂଳେ ବସିଛି ବାହାରେ ବସିଛି
ମୁଁ ବି ସେଇ ବାହାରେ ବସିଛି ଏବେ ଗଛ ଛାଇ ଭଲ ଅଛି ପବନ ବି ଭଲ ଟିକେ ସୁଲସୁଲିଆ ଦଉଛି ଆ ଭଲ ଲାଗୁଛି ଆଉ ବସିଛି
ହଉ ହଉ ରଖନ୍ତୁ।
ହଉ ରଖିଦିଅନ୍ତୁ କେ ସ